ହ୍ୟାଲୋ।
ହାଲୋ ହ୍ୟାଲୋ।
ହ୍ୟାଲୋ ହୁଁ। ଶୁଭଦ୍ରା
ଶୁଭସଖାଳ।
ମଁ କହିଲ୍ ଉଠ ଜହଲ?
ଶୁଭସକାଳ।
ଆଉ କଣ କରୁଥିଲେ? ହୁଁ।
ଏଇ ସକାଳୁ ଖାଇ ପିଇକି ଗାଧେଇକି ଆସିଥିଲି ପଢିବାକୁ ଆଉ କଣ କରିବି?
ଆଉ ଆପଣ?
ଉ ହଁ। ସେ ଏବେ ଆସିଲି ମୁଁ କହିଲି ପଢ଼ିବି ତ ଆଉ ଇଏ କରିଦିଏ ଆଉ।
ହଁ ହଁ।
ରୋଷେଇ କର ନକର ନା ରୋଷେଇ କରନି?
ସେଇ ଆମର ସରିଲାଣି। ଆଜି ଇ ତ ପଖାଳ ହେଉଛି ପଖାଳ ଆଉ ଭଜା ଭଜାଆ ହେଇଛି ଆଉ କଣ ଭେଣ୍ଡି ମସଲା। ଏମ ତି ଆଉ।
ଭେଣ୍ଡି ମସଲା ବୋଲି
ଆ ଦଳାଦଳି କଣ କହିଲେ।
ଓହୋ। ଭଲ କହିଲେ ଭେଣ୍ଡି ମସଲା କେମିତି କରନ୍ତି ଭେଣ୍ଡି ମସଲା କେବେ ଶୁଣିନି।
ଭେଣ୍ଡି ମସଲା ପାଇଁ କି ଭେଣ୍ଡିିକି ପ୍ରଥମେ ଛୋଟ ଛୋଟକରିକି କା ଟି ଦେଇଥବ ତାପରେ ତା ଦେହରେ ମସଲାରେ ପ୍ରସ୍ତୁତ ପାଇଁଁକି ସୋରିଷ ପିଆଜ ଆଉ ହେଲା ରସୁଣ ତ ତାକୁ ବାଟିକି ରଖିଦବ ତାକୁ ତେଲ ପ୍ରଥମେ
ମୁଁ ଭାବିଲି ଇଏ ମସଲା ବୋଲି। ହୁଁ ହୁଁ।
କଣ କହିଲେ।
ଭେଣ୍ଡି ଭେଣ୍ଡିରେ ମୋତେ ରୋଷେଇ ଭାରି କଷ୍ଟ ଲାଗେ।
ମୁଁ କହିଲି ଟିକେ କ୍ଲିୟର ସେ ଶୁଭୁନି ଟିକି ଜୋରରେ କୁହନ୍ତୁ। ନା ମା ମୁ ଖାଲି ଯେତିକି ଦେଖିଛି ଆଉ ମା ନହେଲେ ବନାନ୍ତି। ହଁ।
ତମେ ରୋଷେଇ କରନି କି।
କେଡେଇରେ ତେଲ ଦେଇକି ତାପରେ ପିଆଜ ତାପରେ ତାପରେ ଟିକେ ପାଗି ଦେଇକି ପିଆଜ କୁ ତାପରେ ମସଲା କୁ ଟିକେ ସମୟ ଏମତି ଭାଜି ଦେଲା ଭଳିଆ କରିକି କ କଡେଇ ଭିତରେରେ ଭେଣ୍ଡିକୁ ପକେଇକି ଯଦି ସେଥିରେ ବି ଆଳୁ ଛୋଟ ଛୋଟ କରି କାଟିବ ବି ଚଳିବ ପକେଇଲେ ଭଲ ଲାଗେ। ତାକୁ ହାଲକା ଅଳ୍ପ ଟିକେ ପାଣି ପକେଇ ଲଙ୍କାଗୁଣ୍ଡ ଆଉ ଯାହା ସବୁ ଗୁଣ୍ଡ ମସଲା ପକେଇବାକଥା ପକେଇ ଦେଇେଇଥିବ। ତାପରେ କିଛି ପାଞ୍ଚ ଦଶ ମିନିଟ ରେ
ସେଇ ପାଞ୍ଚ
ହେଇଯିବ ସିଏ ଅଳ୍ପ ଟାଇମ ରେ।
ମୁଁ ଗୋଟେ ଥର ଭେଣ୍ଡି ଭାଜିଥିଲି।
ପରିବା ଟା ଥାଏ ଆଉ ସେ ଶୀଘ୍ର ସିଜି ଯାଇଥାଏ। ଆଉ ଖାଇବାକୁ ମଧ୍ୟ ବହୁତ ସ୍ଵ ସ୍ୱାଦିଷ୍ଟ ଲାଗିଥାଏ ଆଉ।
ସ୍ଵାଦିଷ୍ଟ ଲାଗିଥାଏ ଆଉ। ମୋତେ ସେତେ ଭଲ ଲାଗେନି ପରିବା ବହୁତ କମ୍ ଖାଏ ମାନେ ଆଳୁ ପଡ଼ିଥିଲା ତ ଆଳୁ ଖାଇଦେବି। ସେଥିଲାଗି ନହେଲେ ଏ ଭେଣ୍ଡି ଏମିତି ପୋଡ଼ିକି ଭେଣ୍ଡି ପୋଡିକି ଖାଇଲେ ଭଲ ଲାଗେ ମାନେ ପୋଡିକି ରସୁଣ ଆଉ ଆମ୍ବୁଲ ଦେଇକି ଦଳିବ। ହୁଁ ବହୁତ ଭଲ ଲାଗେ ଆମେ ହଷ୍ଟେଲରେ ଦିନେ ଦିନେ ସେୟା କରିକି ହୁଁ ହଷ୍ଟେଲରେ ଦିନେ ଦିନେ ସେଇୟା କରିକି ପଖାଳକୁ ଖାଇଦଉ।
ଭେଣ୍ଡି ପଡା ଆଉ ବଡି ଆଉ ଆଳୁ ପଡା ତାକୁ ମିଶେଇକି କି ଆମ୍ବୁଲ ପାଗ କରିକି ବଢିଆ ଲାଗେ।
ବଡି ତ ଆଉ ଏମତି ପୋଡା ହଉନେଇ ହେଲେ ବଡି ସେ ତାର ଗୋଟେ ବାସ୍ନା ଅଲଗା କଞ୍ଚାଲଙ୍କା ରସୁଣ।
ବଢ ବଢ଼ି ଭଜା ବି ସରିବ ହୋ ହୋ।
ନାଇଁ ଆଉ ବଢ଼ି ଆଉ କିଏ ପୋଡ଼ି କି ଖାଉନାହାନ୍ତି, ସମସ୍ତେ ଏବେ ଭାଜି ଦଉଛନ୍ତି ନ ବାଙ୍କି ଦଉଛନ୍ତି। ଆଗରୁ ନହେଲେ ବଢ଼ି କୁ ଆଉ ଶୁଖିଆ ଲଙ୍କା କୁ ହଁ ମାନେ ଆଗରୁ କହୁଛି ନା ବଢ଼ି ଗୁଡ଼ାକ ପୋଡ଼ି ଦିଅନ୍ତି ଆଉ ଶୁଖିଲା ଲଙ୍କା ବି ପୋଡ଼ି ଦିଅନ୍ତି ସେ ବଡ଼ି ଆଉ ଶୁଖ ଶୁଖିଲା ଲଙ୍କାର ବାସ୍ନା ଅଲଗା ମୋ ବୋଉ ମାନେ ମୋ ବଡ଼ ବୋଉ ଯିଏ ହେବ, ସେ ପ୍ରାୟ ଟାଇମ ସେଇୟା କରେ ହୁଁ ସେ ମାନେ ସାଙ୍ଗେ ସାଙ୍ଗେ ଟିକେ ବଢ଼ି ଟା ପୋଡ଼ି ଦବ ଆଉ ଶୁଖିଲା ଲଙ୍କା ଗୋଟେ ପୋଡ଼ି ଦିଏ ତାକୁ ଦଳିକି ଭାତ ଖାଇବୁ ବହୁତ ବାସ୍ନା ଅଲଗା ତାର।
ହଁ ସେ ତ ଆହୁରି ଅଧିକ ଭଲ ଲାଗେ।
ମୁଁ ସେଇୟା କରେ ମୁଁ ହଷ୍ଟେଲ ରେ ଥିଲେ ବିନା ଲେମ୍ବୁରେ ମତେ ଭାତ ରୁଚେନି। ଏ ମୁଁ ମାନେ ପ୍ରଥମ କଥା ହେଲା ମୁଁ ଏଇ ପରିବା ପରିବା କିଛି ଖାଏନି। ଯଦି କୋଉଦିନ କଲେଜ ଯାଇଥିଲା ବେଳେ ଡାଲମା କରିକି ଯାଇଥିମି ତ ଭଲ କଥା କରିଥିନେ ନହେଲେ ଆସିକି ଆଉ ଯଦି ମନ ନହେଲା ଭାତରେ ଲେମ୍ବୁ ପକେଇଦିଏ ଆଳୁ ଯଦି ଭାତରେ ସିଝାଇ ଦେଇଥିବ ସିଝାଇ ଥିବୁ ଭାତରେ ଲେମ୍ବୁ, ଆଳୁ ରେ ମୁଁ ସବୁଥିରେ ଲେମ୍ବୁ ପକେଇକି ଭାତ ଖାଇ ଦିଏ।
ମତେ ବି ଭଲ ହେଇନି ମୁଁ ବି ଲେମ୍ବୁ ନହେ ମତେ
କିଏ ଏତେ କରିବ ମୁଁ ତ କିଛି ଖାଏନି ମଝିରେ ଟିକେ ଦେହ ଖରାପ ହେଲା ବୋଲିକା ଗାଜର, ବିଟ୍ ଖାଇବାକୁ କହିଲେ ଗୋଟିେ ପ୍ରେସର କୁକର୍ କିଣିକି ଆଣିଲି ସେଥିରେ ଜାଇ, ବାଇଗଣ ପରିବା ତ ବେଶୀ ଟାଇମ୍ କିଣେନି ମୁଁ ଶୁଖିଯିବ ନା ଏଗୁଡ଼ାକ।
ହଁ ହଁ ଅଧିକ ଦିନ ରହିଲେ ସେ ଶୁଖିଯିବ ଆଉ ଯେତିକି ଦରକାର ସେତିକି କିଣିକି ନେଇ ଆସିବେ ସେଇଟା ଠିକ୍।
ହଁ।
ଆଉ ଆମ ତ ଏବେ ଲଗାହେଇଛି ସବୁ ବାଇଗଣ ହେରିକା ସିଏ ହଉଛି ଆଉ।
। ଆମ ଘରେ
ଆମର ସବୁ ପ୍ରକାର ଗଛ ଅଛି। ଲେମ୍ବୁ ଗଛ ଅଛି ବାଇଗଣ, କାକୁଡ଼ି, କଞ୍ଚ ଲଙ୍କା ଯେତିକି ପନିପରିବା ଖାଇଲା ଭଳିଆ ଘର ଖାଇଲା ଭଳିଆ ସବୁ ଆମର ଲଗା ହେଇଛି ନିଜେ ଲଗା ହେଇଛି ଆଉ ଆମେ ଖାଉଛୁ ସେଇଠୁ।
ଆମର ଗୋଟେ ଲେମ୍ବୁ ଗଛ ଥିଲା ପୁରା ବଡ଼ ଲେମ୍ବୁ ଗଛଟେ ପୁରା ବଡ଼ ବଡ଼ ଲେମ୍ବୁ ବି ହୁଏ ହେଲେ ସେ କହନ୍ତିନି ଲେମ୍ବୁ କିିଏ ଚୋରି କରିକି ନେଇଗଲେ ଗଛ ମରିଯାଏ ବୋଲି ମାନେ କଥାରେ କହନ୍ତି ଯେଉଁ
ଆମର ସେମିତି ଗୋଟେ ଗଛ ମାନେ ବହୁତ ହେଲାଣି ଦଶ ପନ୍ଦର ବର୍ଷ ସେଇ ଗଛ ଟା ମାନେ ବାଟରେ
ସେ ଗଛଟା ମାନେ ବାଟରେ ନା ରାସ୍ତା
ତ ସେଠି ଯିବା ଆସିବା ସବୁ ଲୋକ କରନ୍ତି ତାପରେ ଲୋକ ଚୋର କରିକି ନେଲେ ବୋଲି ସେ ଗଛ ଗଛ ମାରିଗଲା। କିନ୍ତୁ ଏବେ ଆଉ ଗୋଟେ ନୂଆ ଗଛ ସେ ବହୁତ ଲେମ୍ବୁ ଆସୁଛି।
ଓହୋଃ ଆମର ପା ସେ
ତ ଦି ତିନି ପ୍ରକାରର ଥାଏ ଗୋଟେ ଗୋଲେଇ ଗୋଟେ ନମ୍ବିରି ଥାଏ ସେଟାକୁ କାଗଜ ଲେମ୍ବୁ କୁହନ୍ତି ଗୋଲେଇ ଟାକୁ। ଆଉ ଆର ଟାକୁ କୁହନ୍ତି ଗଙ୍ଗାକୂଳି କିନ୍ତୁ ଆମର ଯୋଉ ଲମ୍ବା ଲମ୍ବା ଯୋଉ ଲେମ୍ବୁ ଗୁଡ଼ା ସେଇରା ହିଁ ଆମର ହଉଛି।
ଓହୋଃ ନାଇଁ ଏଠି ମୁଁ ସେ ଦିନ ଯାଇଥିଲୁ କଟକ ନା ଭୁବନେଶ୍ୱଵର ଯାଇଥିଲୁ କୁଆଡ଼େ ଆସିଲା ବେଳେ ଟ୍ରେନ ରେ ଗୋଟେ ଲୋକ ଟେ ସେ କଣ ପାଇଁ ଏତେ ଶସ୍ତା ରେ ଲେମ୍ବୁ ବିକ୍ରି କରୁଥିଲା କେଜାଣି? କୋଡ଼ିଏ ଟଙ୍କାରେ ନା ଗଣ ମା କିଣିଥିଲା ସେ ଚାଳିଶ ଟା ନା ପଚାଶଟା ଲେମ୍ବୁ ଦେଇଥିଲା ମୁୁଁ ସେଦିନ ଟ୍ରେନ୍ ଟିକେ ଜାମ୍ ଥିଲା ନା ତ ସିଟ୍ ମିଳିଲାନି ଆମେ ଠିଆ ହୋଇଇଥିଲୁ ତାପରେ ମାଆ ଗୋଟେ ଅଲଗା ଜାଗାରେ ବସି ପିଲା ମାନେ ଗୋଟେ ଭଲ ଲୋକଟେ କିଏ? ବୁଢା ଲୋକ ଟିକେ ଏଜେଡ଼୍ ଲୋକଟା ସେ କହିଲା ଆଉଁ ଆଉ ଦିଟା ଷ୍ଟପେଜ ପରେ ଓହ୍ଲେଇ ପଡ଼ିବି ତ ଆଉ ତମେ ଆସିକି ଏଇଠି ବସିଯାଅ ମା ସେଇଠି ବସି ଯାଆନ୍ତୁ ଆଉ ମାନେ ଛୁଆ ଗୁଡ଼ାକ ବସିଥିଲେ ସେ ଛୁଆ ଗୁଡ଼ାକର ସିଟ୍ ଫାଙ୍କା ଥିଲା। ମୁଁ ତାଙ୍କୁ କହିଲି ଏଠି କିଏ ଅଛନ୍ତି କି କହୁଛନ୍ତି ଆଉ ହଁ ଅଛନ୍ତି। ଦେଖିଲା ଆଳୁକୁ ସେଠି କେହି ନାହାନ୍ତି ମତେ ଏତେ ଚିଡ଼ା ଲାଗିଲା ମାନେ ମୁଁ ଯେତେବେଳେ ଟ୍ରେନ ରେ ଆସେ ଯଦି ସିଟ ମୋ ପାଖରେ ଟିକେ ବି ଫାଙ୍କା ଥିବ ଯଦି ମୁଁ କାହାକୁ ଦେଖେ ନା ତମେ ବସିଯାଅ। କାହିଁ ଏମ୍ ଠିଆ ହେଇକା ଯିବ ଏତେ ବାଟ।
ହଁ ସେଟା କ ପାଇଁ
ତାପରେ ପୁଣି ଆସିକି ଠିଆ ହେଇଛୁ ମାର ମୋର ଯା ହଉ ମାନେ ଦିଟା ବୁଢା ଲୋକ ଦି ଜଣ ବୁଢା ଲୋକ ସେମାନେ ନିଜେ ନ ବସିକି ଆମକୁ ବସେଇଚନ୍ତି। ଛୁଆ ଗୁଡାଙ୍କୁ ମତେ ଏତେ ଚିଡା ଲାଗିଲା ମତେ ସେଠି ବସିଲା ବେଳେ ଗୋଟେ ଲୋକଟେ ଏମତି ଲେମ୍ବୁ ବିକ୍ରି କରୁଥିଲା ଆରେ ସତ କଥା ମୁଁ ଯଦି କାହା ସାହାଯ୍ୟ କରିଥିବ।
ହଁ ତାପରେ ତୁମେ ବି କାହାଠାରୁ ନିହାତି ସାହାଯ୍ୟ ପାଇବ। ହଁ ନିହାତି ସତ କଥା ଟେ।
କହୁଚି ନା ମୁଁ ଯେବେବି ଯାଏ ବସ ରେ ହଉ
କେଟେ ଦେଇଥିବ ତମକୁ ପଚାଶ ଟଙ୍କା ବି ମିଳିଯିବ।
ହଁ ମୁଁ ବସ ରେ ଯାଏ କି ଟ୍ରେନରେ ଯଉଥିରେ ବି ଯାଏ ଯଦି କେବେ କିଛି ମାନେ ଗୋଟେ ସିଟ ଅଛି ଜଣେ ବସିପାରିବ ତାରେ ଟ୍ରେନରେ ବି ସିଟ୍ ଗୁଡା ବଡ ବଡ଼ ଥାଏ କିନ୍ତୁ ତିନ ଜଣ ଲେଖା ହେଇଥାଏ ସେଠି ଆରାମରେ ଚାରଜଣ ଯଦି ପତଳା ଲୋ କ ଅଛନ୍ତି ପାଞ୍ଚ ଜଣ ହୀ ବସିପାରିବେ ତ କାହିଁକି ଜଣଙ୍କୁ ଠିଆ କରେଇକି ନବ। ମତେ ତ ବେଳେ ବେଳେ ବହୁତ ଚିଡ଼ା ଲାଗେ। ଦିନ ରାଗି ଆସିଲି ମୁଁ କହିଲି ଆଜି ଯଦି ସିଟ ନଦବ ମୁଁ ରା ମାନେ ଜେନେରାଲ ବଗି ଜେନେରାଲ ବଗିରେ ତ ତମର ମାନେ ଟିକେଟ ଇଏ ନାହିଁ ନାଇଁ ଟ୍ରେନ ଯାତ୍ରା କାହିଁକି ନା ଟ୍ରେନ ରେ ଟିକେ କମ ପଇସା ନିଏ ନା ମୋ ଘରକୁ। କଟକରୁ ଏଠିକୁ ନେବ ପଚିଶ ଟଙ୍କା ତ ବସ୍ରେ ଆସିବି ମୁଁ ଦେଢ଼ଶହ ଟଙ୍କା ଦେଇକି ଗୋଟେ ମଧ୍ୟବିତ୍ତ ପରିବାର ଛୁଆ ପାଇଁ ଟ୍ରେନଟା ହିଁ ସୁବିଧା ତାପରେ ଏଠି ବି ଟ୍ରେନର ସୁବିଧା ରହୁଛି ନା ଗୋଟେ ସକାଳ ଦଶଟା ଏଗାରଟା ବେଳକୁ ଟ୍ରେନ ଯାତ୍ରା ବହୁତ ଭଲ ହ୍ୟାଲୋ। ମୁଁ କହିଲି ଟ୍ରେନ୍ ଯାତ୍ରା ବହୁତ ଭଲ। କାରଣ ମାନେ ଟିକେ ଲେଟ ହୁଏ ଦିନେ ଦିନ ତ କହିହୁୁଏନି ଦିନେ ଦିନେ ସାତଟା ବେଳେ ଟ୍ରେନ୍ ଆସିକି ରାତି ଦଶଟା ବେଳେ ପହଞ୍ଚେ। କିନ୍ତୁ ମାନେ ଆର୍ଥିକ ଅବସ୍ ସ୍ତା ଦୃଷ୍ଟିରୁ ଦେଖିଲେ ଟ୍ରେନ ହିଁ ଭଲ।
ଅତି ସୁ ରକ୍ଷି
ହଁ। ଆ ବସ୍ ତ ଗୋଟେ ଗୋଟେ ମାନେ ଭଲ ବସ୍ ହେଇଥିଲେ ଭଲ କଥା ଆଉ ନହେଲେ ଗୋଟେ ଗୋଟେ ବସ ଯେ ଖାଲି ରାସ୍ତାରେ ବି ଖାଞ୍ଚି ଖାିଞ୍ଚି ଖା ଞ୍ଚି ଖାଞ୍ଚି ମାନେ ମୁଣ୍ଡ ଫୁଣ୍ଡ କଣ ହେଇଯାଉଥିବ ଇଏ ସିଏ ଚିଡ଼ା ଲାଗେ ତାଠୁ ତ ଭଲ ମୁଁ ମାନେ
ମୁଁ କିନ୍ତୁ
ହଁ ସେଥିପାଇଁ। ଆଉ ମୁଁ ତ କିନ୍ତୁ ମୋର ଏଗଜାମ୍ ପଡ଼ିଲେ ମୁଁ ସ୍କୁଟିରେ ଯାଏ। ମୁଁ ବ ଆ
ହୁଁ। ଏଟା